ହ୍ୟାଲୋ।
ହ୍ୟାଲୋ। ହଁ।
କଣ କରୁଛନ୍ତି?
କୁହ। ଏ ଖାଉଛୁ ଆଉ ଖାଉଛୁ।
ହଉ। କୁଆଡେ ଆଉ ବୁଲାବୁଲି କୁଆଡେ ଯାଇଥିଲେ ନା କଣ?
ନାଇଁ କୁଆଡେ ଯାଇନୁ ତମ କଡେ ଯାଇଥିଲ?
ଘରଟା ଆଁ ମୁଁ ପୁରୀ ଯାଇଥିଲି।
ଆଉ କୁଆଡେ ଯାଇଥିଲ ନା।
ପୁରୀ ଯାଇଥିଲି।
ପୁରୀରେ କଣ ଦେଖିଲ?
ପୁରୀରେ ତ ଆମର ସବୁଠୁ ପ୍ରସିଦ୍ଧ ଜଗରନ୍ନାଥ ମେନ୍ ହେଲେ ପୁରୀର। ଆଉ ମେନ୍ ବେଳାଭୂମି ତ ସି ବିଚ ବୁଲିଲି ସି ବିଚ କେବେ ସୁନ୍ଦର୍ଯ୍ୟ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ। ନୁହେଁ ଏହା ହିନ୍ଦୁମାନଙ୍କ ପାଇଁ ଏକ ପବିତ୍ର ଧର୍ମକ୍ଷେତ୍ର। ଏଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶ ନ ମିଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଏକ ପ ପୂର୍ବ ମିଳନ ଦେଖିବାକୁ ମିଳେ। ପୁରୀ ସମୁଦ୍ର ସମ୍ବାଦରେ କିଛି ମୁଖ୍ୟ ତଥ୍ ଥ୍ୟ ବି ମଧ୍ୟ ଅଛି ସୁନେଲି ବାଲି ଆଉ ଗୋଲ୍ଡେନ୍ ବିଚ୍ ଜାଣିଛ।
ନା।
ହ୍ୟାଲୋ।
ହ୍ୟାଲୋ।
ସୁନେଲି ବିଚ୍ ହେଲା ଆମର ସମୁଦ୍ରର ଯୋଉ ସୁନେଲି ବିଚ୍। ସେ ସୁନା ବେଳାଭୂମି ବୋଲି ତାକୁ କୁହାଯାଏ ଏହା ବଙ୍ଗୋପସ ସାଗର କୂଳରେ ଅବସ୍ଥିତ।
ହଁ।
ଆଉ ଯଉ ପୁରୀରେ ତ ପବିତ୍ର ସ୍ନାନ ଓ ସମୁଦ୍ର ଆଳତି ଆର ହେଲା ସୌନ୍ଦର୍ ଜ୍ୟ ଓ ପୁରୀରେ ସମୁଦ୍ର ସ୍ନାନ କରିବା ଦ୍ଵାରା ପାପ ଧୋଇ ଯାଇଥାଏ ବୋଲି ଶ୍ରଦ୍ଧାଳୁ ମାନଙ୍କର ବିଶ୍ଵାସ୍ତ କରନ୍ତି। ବୁଝିଲ ପ୍ରତ୍ୟେକ ଦିନ ସନ୍ ଧ୍ୟ ରେ ମଧ୍ୟ ସମୁଦ୍ର ତଟରେ ଆମର ମୁହ ଦଦି ଆଳ ତି ଗୋଟେ ହୁଏ ମୋହ ଦ ଦି ସମୁଦ୍ରକୁ ଗୋଟେ ଆଳତି କରାଯାଏ ବା ସମୁଦ୍ରର ଆଳତି କରାଯାଏ ଏହା ଅତ୍ୟନ୍ ତ ବଢିଆ ଦେଖ ମାନେ ସୁନ୍ଦର ଲାଗେ ଦେଖିବାକୁ ତାପରେ ସୁକୁ ଆମର ପୁରୀରେ ଅଛି ବ୍ଲୁ ଫାଗବିଚ୍। ସେଠି ପୁରା ପରିଷ୍କାର ଓ ପରିଚ୍ଛନ୍ନ ଏବଂ ସୁରକ୍ଷା ପୁରା।
ହେଲା।
ବୁଝିପାଇଲେ ଦ୍ଵାର ବ୍ଲୁ ଫେୟର ମାନ୍ୟତା ତାକୁ ବି। ପ୍ରଦାନ କରାଯାହାଇଛି ବ୍ଲୁ ଫ୍ଲାଗ ବିଚ୍ ବୋଲି ଯୋଉଟା କି ଆମର ବ କେ ରେ କୋ କୋର୍ଟରେ କେସ୍ ଫେଶ ହେଇଥିଲା ତାପରେ ହେଲା ସେଟା ଆଉ ତାପରେ ପର୍ଯ୍ୟଟକ ମାନଙ୍କ। ଆକର୍ଷଣ କରିବା ଭଳିଆ ଜିନିଷ ହେଲା ବେଳାଭୂମିରେ ସୂର୍ଯ୍ୟୋଦୟ ଯେତେବେଳେ ହେବେ ସୂ ସୂର୍ଯ୍ୟାସ୍ତର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର। ଏହା ସହିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା।
ସେଠି ସବୁ ସୁଦର୍ଶନ ପଟ୍ଟନାୟକ ଆଉ ସେମିତି କେତେ ବାଲୁକା କା ଆ ଶ ହାଣ୍ଡ ଆର୍ଟ ବା ବାଲୁକା ଶିଳ୍ପୀ ମାନେ ସେଠି ମାନ ଯାଇକି ସବୁ। ତାଙ୍କର ବାଲୁକା ପ୍ରଦର୍ଶନ କରୁଛନ୍ତି ଆଉ।
ହୁଁ।
ଆଉ ଏଠି ତ ପ୍ରାୟତଃ ପର୍ଯ୍ୟଟକ। କଲିକତା ପର୍ଯ୍ୟଟକ ଏଠାରେ ଆସୁଥିବା ପର୍ଯ୍ୟଟକ। ମାନେ ମଧ୍ୟ ସ୍ନାନ ଆଉ ଘୋଡ଼ା ଓଟ। ଏଥେରେ ସବୁ ତାଙ୍କର ବସିକି ବୁଲାବୁଲି କରିକି ମଜା ଉଠାନ୍ତି।
ଆଉ ପ୍ରତିବର୍ଷ ପୁରୀ ସମୁଦ୍ର କୂଳରେ ପୁରୀ ବିଚ୍ ଫେ ମାନେ ଗୋଟେ କରାଯାଏ ଫେଷ୍ଟିଭାଲ ସମୁଦ୍ର କୂଳ ମହୋତ୍ସବ ଆୟୋଜିତ। ହୋଇଥାଏ ଯେଉଁଠାରେ କି ଓଡିଶାର କଳା ଓ ସଂ ସ୍କୃତି ସବୁ ପ୍ରଦର୍ଶନ କରିଥାନ୍ତି କୋଉମାନେ ଯେ ଓଡିଶୀ ନୃତ୍ୟ। ଆଉ କିଏ କଣ? କା ସୁ କିଏ ଗୀତ ଗାଇବା କିଏ କଣ କରିବା ଏଥିର ସବୁ କଳା ସେ ସେଠି ଯାଇକି ଦେଖେଇକି ପ୍ରଦର୍ଶନ କରନ୍ତି। ଆଉ। ଆଖ ପାଖରେ ଯାହା ଦର୍ଶନୀୟ ସ୍ଥାନ ଅଛି ଉଁ। କଣ ଅଛି ନା ଶ୍ରୀମନ୍ଦିର ମୁଖ୍ୟ ମାତ୍ର ଦୁଇ କିଲୋମିଟର। ର ଦୂରରେ ଅବସ୍ଥିତ ସମୁଦ୍ର କୂଳରେ ସ୍ଵର୍ଗ ଦ୍ୱାର ଜାଣିଛ ତ।
ହଁ।
ସେଇ ସ୍ଵର୍ଗଦ୍ୱାର ନୀଳାଦ୍ରି ବିଚ୍‌। ଏବଂ ପୁରୀ ଲାଇଟ୍ ହାଉସ୍ ରହିଛି ଏଇ ମାନେ ଜାଗା ଗଲେ ତମେ ସବୁ ବୁଲି ପାରିବ।
ହୁଁ ହୁଁ।
ଏବେ ତ ହୋଟେଲ ବୁକିଂ ରହିବା ସ୍ଥାନ ସବୁ ଯାତାୟାତ ଏବଂ ଗାଡି ଭଡା ପୁରୀରେ। ମାନେ ପହଞ୍ଚିବା ଟ୍ରେନ କିମ୍ବା ବସ୍ ସବୁର ସୁବିଧା ହୋଇଛି କିଛି ଅସୁବିଧା ହବନି।
ହଉ ତବେ ଯିବା ଆଉ ହଁ। ଯିବା ଆଉ।
ଆଉ କଣ ଆଉ ଆମର ଜଗନ୍ନାଥ ଘଟଗାଁ ଯାଇଛନ୍ତି ବୁଲି‌।
ନାଇଁ।
ଘଟଙ୍ଗା ତ ବହୁତ ଅଛି ଏ ବି ଆହୁରି ବି ସେ ପୁରାଣୀୟ। ଅ ଅନୁଯାୟୀ ମାନେ ସିଏ ଶ୍ରୀରାମଚନ୍ଦ୍ରଙ୍କ ଲଙ୍କା ବିଜୟ ପର ପରେ। ସେତେବେଳେ ମା ତାରିଣୀ ମାନେ ମା ତାରିଣୀଙ୍କ ଆରାଧନା କରିଥିଲେ। କିଏ କହିଲେ ରାଜା ଗୋବିନ୍ଦ ଭଞ୍ଜ ଦେବ ତାଙ୍କୁ ସ୍ୱପ୍ନରେ ଆସିଥିଲେ ଯେ ମା ପୁରୀରୁ ଘ ଘଟ ଗାଁକୁ ଆଣିବେ ବୋଲି ସେ ବିଶ୍ଵାସ କରିକି ଯାଇଥିଲେ। ବୁଝିପାରିଲେ ତ ଘଟଗାଁ କୌଣସି ପୂଜା ପାଇଁ। ନଡ଼ିଆ ବ୍ୟତୀତ ଆଉ କୌଣସି ଫଳ ଏଠି କିଛି ଲାଗେନି ଭୋଗ ଲାଗେନି। ମାନେ ଭୋଗ ଲାଗେ କିନ୍ତୁ ନଡିଆ ତ ସ ମାନେ ମେନ୍। ଭକ୍ତମାନଙ୍କର ମାନେ ବିଶ୍ଵାସ ଅଛି ଯେ ମା ପାଖରେ ସଚାମନ ରେ ନଡିଆ ଭୋଗ ଲଗାଇଲେ। ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ ବୋଲି। ଆଉ ସେଠାରେ ପ୍ରସିଦ୍ଧ ପର୍ବ ହେଲା ଏଠାରେ ଚୈତ୍ର ପୂର୍ଣ୍ଣିମା ଏବଂ ମହା ବିଶୁଭ ସଂକ୍ରାନ୍ତି ବହୁତ ଧୁମଧାମ ରେ ପାଳନ କରାଯାଏ। ସେଠି ସେତେବେଳେ ବି ଲକ୍ଷାଧିକ ଆମର ଭକ୍ତ ମାନଙ୍କର ମାଗଣା। ଅ ସମାବେଶ ଗୁଡିକ। କରାଯାଏ ସମାବେଶ ହୋଇଥାଏ ସେଠି ସବୁ ଲୋକମାନୋନ ଯାଇକି ସେ ସମବେଶରେ ଯ ପ୍ରଦାନ ଦିଅନ୍ତି ଆଉ।
ଆଉ କଣ ଆଉ କୋଉ ଜାଗା ଯାଇଛନ୍ତି କପିଳାସ ଯାଇଛନ୍ତି?
ନା।
କପିଳାସ ଯାଇଛନ୍ତି?
ନାଇଁ।
କପିଳାସ କଣ ଆପଣଙ୍କ ପାଖରେ ଯାଇନାହାନ୍ତି। କପିଳାସ ମୁଁ ଯାଇଥିଲି କପିଳାସ ବି ବୁଲି ବୁଲାକି ଆସିଛି। କପିଳାସର ଶିବ ମନ୍ଦିର ଓଡିଶାର ଢେଙ୍କାନାଳ ଜିଲ୍ଲା ତମ ଜିଲ୍ଲାରେ ଅବସ୍ଥିତ।
ଆମ ଏଇ ହେଲା ମହାଦେବଙ୍କ ମନ୍ଦିର ଏଇ ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି କପିଳାସ ପର୍ବତ ଓଡିଶାର ରାଜ୍ୟର ଢେଙ୍କ କାରଣ ସହର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ। ଏ ଢେଙ୍କାନାଳ ସହର ଠୁ ଏଟା ଛବିଶ କିଲୋମିଟର ଆଉ ରାଜ ଧାନୀ ଭୁବନେଶ୍ୱରରେ ଏ ନବେ କିଲୋମିଟର ରେ ଅବସ୍ଥିତ। ଆ ଇଏ ତ କପିଳାସ ହେଲା ଉ ବାବଦରେ ଅନେକ କିମନ୍ତ ଶିବଙ୍କର ଦି ତୀୟ କୈଳାଶ ବୋଲି ବି କୁହାଯାଏ ଜାଣିଛନ୍ତି ନା।
ନା। ଆଉ କୁଆଡେ ଯାଇଥିଲ ଆଉ କଣ କଣ ଅଛି ସେଠି?
ଆଜ୍ଞା।
ଲା ସେଠି କଣ କଣ ଅଛି?
କପିଳାସରେ ଆମର ପାଖରେ ଦେଓଗାଁ ଦେଉଗାଁ ପାଖ ଖେରେ ଆମର ଅଛି ସେଠି ଜଣେ ମା ତାରିଣୀଙ୍କ ମନ୍ଦିର ଅଛି। ସେଠି ଆପଣ ଯାଇକି ବି ଦର୍ଶନ କରିପାରିବେ ଡିଅର ପାର୍କ ଅଛି ଯୋଉଠି କି ଛୁଆ ମାନେ ଦେଖିପାରିବେ। ଏ ଏ ଆଉ କଣ ଅଛି ଆମର ଆଉ ଷଡଙ୍ଗୀ ଷଡଙ୍ଗୀରେ ଆମର ସେମିତି ଅଛି ମନ୍ଦିର ଅଛି ମାଆଙ୍କର ତାପରେ ଜୋରନ୍ଦା ମଠ। ସେଠି ଅଲେଖ ମହିମାଙ୍କର ଶୂନ୍ୟ ମନ୍ଦିରେ ବିହାର ସେ ମନ୍ଦିର ଅଛି। ତମର କୋ କୋଉ ଜାଗା ତମ ଭୁବନରେ ସେଠି କୋଉ କଣ ଅଛି ସବୁ?
ଆଉ ଭୁବନରେ ତ ଅଛି ଖାଲି ଦଶହରା ରେ ଯାହା ହୁଏ ବଳଦ ବଳଦ ପୂଜା ବଳଦ ମେଢ। ଆଉ
ଓହୋ ଆଉ ଆଜି କଣ ରୋଷେଇ?
ରୋସେଇ ଆଜି ରୁଟି ଚିଲି ଚିକେନ। ଏ ଚିଲି ଚିଲି ପନିର। ଆଉ କ୍ଷୀର।
ଚିଲି ଚିକେନ କମିତି ପ୍ରସ୍ତୁତ କଲେ ଟିକେ କହିବେ।
ଚିଲି ଚିଲି ପନିର ଚିଲି ପ୍ରଥମେ ଛ ପନିର କି ତାକୁ କାଟିଦବ। କାଟିକି ତାପରେ ତାକୁ ତେଲ ଦେଇ ଛାଣିବ ଛାଣିକି ତାପରେ ଅଦା ପିଆଜ ରସୁଣ ପେଷ୍ଟ କରିବ ପେଷ୍ଟ କରିକି ତାକୁ ତେଲ ପିଆଜ ଦେଇକି କଷିବ। କଷି ସାଏ କଷିକି ତାପରେ ତାକୁ ପନିର ପକେଇକି ଓହ୍ଲେଇଦବ।
ହୁଁ। ସେଟା ଭଲ ଆଉ କଣ ରୁଟି?
ହଁ ରୁଟି କ୍ଷୀର ତା ସହିତ ଅଛି ଛେନା ଅଛି। ଖାଲି କଞ୍ଚା ଛେନା ବି ଅଛି, ଖାଇବୁ।
ଓହୋ।
ତମ ତମର କି ରୋଷେଇ, ହୁଁ।
ଆଜି ଆମର ହେଇଛି ଭାତ, ସୋୟାବିିନ ତରକାରୀ ଆଉ ଡ଼ାଲି, ପାମ୍ପଡ଼ ଆଉ କଲରା ଚିପ୍ସ। ଏ ଦେଖିବ ଆ
ହୁଁ।
ଭାତ, ଡ଼ାଲି ମୁଁ ନିଜେ କରି ଡ଼ାଲି ଆମର ଏଇଚି ଡ଼ାଲି ପାଣିରେ ଫାଷ୍ଟ ବତୁରେଇକି ତାକୁ ପ୍ରେସରରେ ପକେଇକି ଲୁଣ, ହଳଦୀ ପକେଇ ଏ ତାକୁ ଦି ତିନିଟା ସିଟି ମାରିଲା ପରେ ତାକୁ ବାହାର କରିକି ଟିକେ କଛୁଲି ମାରିବ କଛୁଲି ମାରିକି ତାକୁ ଟିକେ ଭାଙ୍ଗି ଭୁଙ୍ଗା ଦେଲେ ସେ ପୁଣି ଆମର ତାକୁ ତାପରେ ପିଆଜ ତେଲ ଫେଲ ପକେଇକି ତାପରେ ତାକୁ ଇଏ ମାରିବେ ଆଉ ଛୁଙ୍କ ମାରିଲେ ହବ ଆଉ।
ହୁଁ।
ଏମିତି ତ ପ୍ରସ୍ତୁତ କରାଯାଏ ଆଉ। ଆଉ କଣ ଆମେ ଶିଖିଚୁ ଆଉ ଯାହା ସବୁ ବୋଉ କରନ୍ତି ଆଉ ସେ ସୋୟାବନ୍ କୁ ଭାଜିକି ତାକୁ ଏମିତି କଷା କଷି କରିକି ମସଲା ପକେଇକି ତରକାରୀ କରିକି ଏମିତି କରନ୍ତି ଆଉ।
ଆଉ ତମ ଘରେ ଘରେ ଆଉ କିଏ କିଏ ଖାଇଲେଣି ନା ନାଇଁ?
ହଁ ଖାଇଲେଣି ବାପା ଖାଇଲେଣି ଆଉ ଆମ ଆଜ୍ଞା, ମୁଁ ଆପଣଙ୍କୁ ଖାଇକି କଲ କରିବି ଯଦି ହବ।
ହଁ, ଆଉ। ଆଉ ତମର କିଏ କିଏ ଅଛନ୍ତି ତମ ଘରେ?
ଘରେ ଅଛନ୍ତି ବାପା, ବୋଉ।
ଆଉ? ହ୍ୟାଲୋ। ହ୍ୟାଲୋ।